ହଁ। କଣ କରୁଚ? ଗାଲ୍ସ୍ ଫାଷ୍ଟ ତମେ କୁହ କଣ କରୁଚ? ହାଲୋ।
କିଛି ନାଇଁ ଶୋଇଥିଲି। କିଛି ନାଇଁ ଶୋଇଥିଲି। ହାଲୋ, ମୁଁ କହିଲି ମୁଁ କିଛି ନାହିଁ ଶୋଇଥିଲି। ନାଇଁ ଖାଇବି ଖାଇନି ତ।
କେତେବେଳେ ଖାଇବ ଆଉ?
ହଁ, ଆଉ ଟିକେ ପରେ ଖାଇବି। ତମେ?
ହଁ ମୁଁ ଖାଇକି ଶୋଇଛି ଆଉ।
ଆଚ୍ଛା, କଣ ଖାଇଲ?
ଭାତ, ଡାଲି, ଶାଗ, ମାଛ।
ମାଛ, କି ମାଛ?
ମାଛ ତ ମାଛ ଆଉ।
ଛୋଟ ମାଛ କି ବଡ ମାଛ?
ବଡ଼।
କି ମାଛ, ବଡ। କୋଉ ମାଛର କଣ୍ଟା ନଥାଏ ମାନେ ବେଶୀ ନଥାଏ? ହ୍ୟାଲୋ।
କଣ କହିଲ?
ମୁଁ କହିଲି କି କୋଉ ମାଛରେ କଣ୍ଟା ନଥାଏ? କିଛି କରୁଛ କି? ହ୍ୟାଲୋ। ହ୍ୟାଲୋ।
ମୋ କଥା ଶୁଭା
ଏବେ ଶୁଭା ଗଲା ମୁଁ କହିଲି ଏବେ ଶୁଭା ଗଲା।
ହଁ କହ।
ମୁଁ କହିଲି କିଛି କରୁଛ ନା କଣ ତମେ ଏବେ?
ନା ତ ବସିଚି।
ଶୁଭା ଯାଉନଥିଲା କଥା।
ଓ ହୋ। ଏବେ ଶୁଭା ଗଲା ତ?
ହଁ ହଁ ଏବେ ଶୁଭା ଯାଉଛି। ଆଉ କୁଆଡୁ କଣ ବୁଲାବୁଲି?
ବୁଲାବୁଲି ତ
ଶୁଭା ଯାଉନି କି ମୋ କଥା?
ଶୁଭ ଯାଉଛି ଏବେ ଶୁଭା
ହ୍ୟାଲୋ। ବୋଧେ ନେଟୱର୍କ ପ୍ରୋବ୍ଲେମ ପାଇଁ ଠିକ ସେ ଶୁଭା ଯାଉନି କଥା।
ଟିକେ ନେଟୱର୍କ ଈଶୁ ରହୁଛି।
ଆଜ୍ଞା।
ନେଟୱର୍କ ଇସୁ ଅଛି କି ତମର?
ମୋର ଇସୁ ନାହିଁ।
ମୋର ବି ତ ଫୁଲ ପାଉଛି। ଶୁଭା ଯାଉନି?
ଆଛା ଏବେ ଶୁଭା ଗଲା। ହୁଁ କୁହ। ହ୍ୟାଲୋ।
ହ୍ୟାଲୋ।
ହ କୁହ କହୁଛି।
ହ୍ୟାଲୋ।
ହଁ ଶୁଭୁଛି ମୋତେ। ଆଉ ତୁ କୁଆଡେ ଯା-ଯାଇଥିଲ କି ଆଜି? ହ୍ୟାଲୋ।
ଗ୍ୟାସ୍ ନେବା ପାଇଁ ଯାଇଥିଲି।
ଆଉ ବୁଲାବୁଲି?
ଶୁଣିପାରୁଛ ମୋ କଥା?
ହଁ ହଁ ଶୁଭା ଯାଉଚି।
ମୁଁ କହିଲି ଗ୍ୟାସ ନବା ପାଇଁ ଯାଇ
ଆଉ କୁଆଡେ ବୁଲାବୁଲି ନାଇଁ।
ନାଇଁ। ଆଜିକି କାମରେ ରହିଗଲି ହସ୍ପିଟାଲ ଟିକେ ଯାଇଥିଲି।
କଣ ପାଇଁ କଣ ହେଇଚି କାହାର କଣ ହେଇଚି?
ଏଇ ମାଆଙ୍କର ଦାନ୍ତ ବଥା ହଉଥିଲା ତ।
ଆଚ୍ଛା!
ଦାନ୍ତ ଉପଡା ହେଲା ଆଉ।
ହଁ ଏବେ ତ ତାହେଲେ କିଛି ଦିନ ଯାଏ ତାହେଲେ ତାଙ୍କେ କିଛି ଖାଇ ପାରିବେନି?
ହଁ ପରା ଖାଇବା ପିଇବା ବନ୍ଦ, ଏ କିଛି ଦିନ।
ମାନେ ରାଗ ମସଲା ସେମତି ଜିନଷ ତ କେତେ ଦିନ ଯାଏ ବୋଧେ ଖାଇ ପାରିବେନି?
ହଁ। ମୁହଁ ଫୁଲି ଯାଇଛି ଟିକେ ଆଉ।
ଆଚ୍ଛା! ତୁମେ ଏଇ ଗୁରୁ ଗୁଣିଆ ଏ ବିଷୟରେ ମାନ?
ନାଇଁ ମୁଁ ମାନେ
ଆଁ।
ନା।
ଏ ଯୋଉ କଳା ଯାଦୁ ଏ ଯାକ ତାନ୍ତ୍ରିକ ବିଦ୍ୟା।
ନାଇ କଳା ଯାଦୁ ତାନ୍ତ୍ରିକ ବିଦ୍ୟା କିଛି ମାନୁନି ତମେ?
ହଁ ବିଶ୍ୱାସ କରେ ମୁଁ।
ଓହୋ!
ବିଶ୍ୱାସ ଲାଗେ ମତେ। ତାହେଲେ ତୁମେ ଭୂତ ଅଛି କି ନାଇଁ ସେଇଟା ମାନ କି ନାହିଁ?
ନାଇଁ।
ମାନନି ତୁମେ ତାହେଲେ କେବେ ତମେ ଇଛା କରିନ? କି ଯାଇକି ମଶାଣିରେ ରାତି ସାରା ବିତେଇ ବି ଭୂତ ଅଛି କି ନାଇଁ ଦେଖିବା ପାଇଁ?
ଆମ ଘର ପଛ କାନେ ମଶାଣି।
ତୁମେ କୋଉଠି ରହୁଛ?
ଆମେ ଅଇଁଛା ଫୁଲବାଣୀ କେନ୍ଦୁ ପତର।
ମଶାଣି ଏ ତୁମେ ସେମତି ଟ୍ରାଏ କରିଛ କି ନାଇଁ, ଜଣେ ଏକା ଯାଇକି ବସିବା।
ହୁଁ ମାନେ କଣ ଜଣା ଯାଇ ମୁଁ ରାତି ବାରଟା, ଘଣ୍ଟେ, ଦିଟା। ଯାଏଁ ପଢାପଢି କଲାବେଳେ ବ ବାରି ବଟେ ଜଣେ ଆସିବାର।
ତ ତୁମେ କେବେ ସେ ଭୂତ ଦେଖିଚ?
ନା, ଦେଖିନି ବୋଲି ତ ଡରୁନି। ଦେଖିଥିଲେ ଡରି ନଥାନ୍ତି।
କେଜାଣି ଡରିଥାନ୍ତ କି ନାଇଁ।
ମୁଁ ଦେଖେ ମୁଁ ଦେ ମାନେ ମୁଁ କଣ ଦେଖିଲେ ତ ଯାଇକି ବିଶ୍ଵାସ କରିବି ଯେ ମୁଁ ଅଛି ବୋଲି।
ତୁମେ ଚାହିଁନା କେବେ ଦେଖିବାକୁ?
ଚାହିଁଲେ ଯଦି ଦେଇ ପାରିଥାନ୍ତି ବୋଲି ତ ଦେଖିଥାନ୍ତି। ମୁଁ ତ ଚାହୁଁଚି ଯ ଯଦି ଅଛି ଦେଖିବାକୁ ଚାହୁଁଛି କିନ୍ତୁ କାଇଁ ମୁଁ କ
ସେ ସୌଭାଗ୍ୟ କାଇଁ।
ତମେ ଦେଖିଚ?
ନାଇଁ ମୁଁ ଦେଖିନି କିନ୍ତୁ ମତେ ଡର ଲାଗୁଛି।
କଣ ଡରୁଛ ଯଦି ଦେଖିନୁ ତାହେଲେ ଡରୁତ କଣ।
ମୁଁ ମୋ କଳ୍ପନା କରିକି ସେ ସେଇଟା ଡରୁଛି।
କଳ୍ପନା କରିକି ଡରିଲେ କଣ ଲାଭ ଯଦି ଦେଖି କଥା ତମକୁ ଡରିଥିଲ ଗୋଟେ ଅଲଗା କଥା।
ହେଲେ।।
ସୁଣୁପା ଭାବିଥ ସଧଳା ଶାଢ଼ୀ ପିନ୍ଧିଥିବ ଫିଲ୍ମ ଭଳିଆ ଚୁଟି ଶାଢ ଥିବ। ଉ। ନା କଣ?
ହଁ।
ଭାବିନି କି ଡରି ଯାଉଛ ବୋଲି।
ଚୁଟି ଲମ୍ବିଥିବ ଆଖି ପୁରା ଧଳା। ଦେଖାଯାଉଥିବ ନଖ ଲମ୍ବା ଥିବ। ମୁଁ ସେମିତି କଳ୍ପନା କରିଛି। ମାନେ ଝିଅ ପିଲା। ପୁଅ ପିଲା ଭୁତ କେମିତି ହେଇଥିବ କେଜାଣି ସିଏ ବି ସେମିତି ଦେଖି଼ ଥିବନା।
ତାହେଲେ ତୁମେ ଭୂତକୁ ଡରୁନ। ତମେ ତମେ ତମ କଳ୍ପନା କୁ ଡରୁଚ।
ହଁ ତ ମୁୁ ତ ଦେଖିଲ ତ ଡର ବି ନା ମାନେ ମୁ
ସେ ସେଇଟା ତ କହୁଚି। ତମେ ଯଦି ନିଜେ ଦେଖିଥାନ୍ତ ବୋଲି ଜାଣିଥାନ୍ତୁ ସେମିତି ଏମିତି ଅଛି ବୋଲି। ଅରିଜିନାଲ କେବେ ସତରେ କେବେ ଦେଖିନୁ ନା?
ତାହେଲେ ତୁମେ ଭଗବାନଙ୍କୁ ତ ମାନୁ ନଥିବ।
ଆଁ।
ଭଗବାନଙ୍କୁ ତ ତାହେଲେ ମାନୁ ନଥିବ?
ମାନୁଛି କିଛି କ୍ଷେତ୍ରରେ ମାନୁଛି କିଛି କ୍ଷେତ୍ରରେ
ଏମତି କେମତି ମାନୁଛ ଭଗବାନଙ୍କୁ ତମେ ଦେଖିଛ କି ମାନୁଛ।
ନା ତ।
ଆଉ ଦେଖିନ ଯଦି ମାନୁଛ କେମିତି ତାହେଲେ?
ଶୁଣ ମୁଁ ମୁଁ କଣ ମାନୁଛି କହୁଛି। ହାଲୋ ମୋ ହିସାବରେ ଯଦି ବି ଭଗବାନ ଥିବବେ ଜଣେ ଅଛନ୍ତି ମାନେ ଯଉ ଆମର ଆମର ଆମର ଭଗବାନଟେ ହିନ୍ଦୁ ମାନଙ୍କର ଭଗବାନ ଗୋଟେ। ଖ୍ରୀଷ୍ଟାନ ଭଗବାନ ଗୋଟେ ସେମ ସେଇଟା ମୁଁ ମାନୁନି।
ଆଉ।
ସମସ୍ତଙ୍କର ଭଗବାନ ଗୋଟେ ବୋଲି ମାନୁଛି।
ସମସ୍ତଙ୍କର ଭଗବାନ ଗୋଟେ। ତ ତୁମେ କାହାକୁ କଳ୍ପନା କରୁଛ ତାହେଲେ? ସୁସବୁ ଯଦି ସବୁ ଧର୍ମର ଭଗବାନ
ତ ଭଗବାନ ଉପରେ ବିଶ୍ୱାସ ତାହେଲେ କେମତି କରୁଛ?
ମୋ ହିସାବରେ ପୁରା କର୍ମ ହିଁ ଭଗବାନ।
ତୁମେ କର୍ମ କଣ କରୁଛ ତାହେଲେ?
ଯାହା ବି କାମୁ
ସେ ଯାହାବିରେ କଣ କାମ କରୁଛ? କର୍ମ ହିଁ ଯଦି ଭଗବାନ କର୍ମ କଣ କରୁଛ?
ମୋର ପାଠକ ପଢା ଚାଲିଛିି ଭଗବାନଙ୍କୁ ଡାକି ମତେ ପାସ୍ କରିଦିଅ ପାସ୍ କରିଦିଅ ମୁଁ ପାସ ହେ ଯିବି କି।
ହେଇପାରେ
ହେଇପାରେ ସେମି କାଇହି ତମେ ଥର ଟ୍ରାଏ କର ତ।
ନାଇଁ ମୁଁ ମାନେ କହୁଛି ହେଇପାରେ ନା ଏବେ ଦେଖ ସେମିତି ତୁମେ କହିପାରିବନି ସେମିତି କେମିତି ହବ।
ତାହେଲେ ତ କେତେ ପିଲା ଫେଲ ହଉଛନ୍ତି ଫେଲ ହେଇନଥାନ୍ତେ କେବେ ବି।
ସେମାନେ ଭଗବାନଙ୍କୁ ଶଳି ଦିନ ରାତି ବସିକି ଡାକୁଛନ୍ତି ସେମାନେ ଡାକୁନାହାନ୍ତି ନା।
ହଁ ଡାକୁଛନ୍ତି ନା କହୁଛନ୍ତି।
ସେଟା ଯେତେବେଳେ ଫଳା ଫଳ ବାହାରିବ ସେଇ ସମୟରେ ସେମାନେ ଡାକୁଛନ୍ତି।
କେଜାଣି ମୋର ତ ବିଶ୍ୱାସ ଟିକେ ଅଲଗା।
ଭଲ କଥା।
କାାର କେମତି ବିଶ୍ୱାସ କହୁଛି।
ହଁ ସେ କଥା ତ ଜାଣିବା କଥା
ମୁଁ ବି ଆଗରୁ ବହୁତ ମାନୁଥିଲି କିନ୍ତୁ ଧୀରେ ଧୀରେ ପାଠପଢା ସହିତ ମୁଁ ଦେଖିଲି ଯେ ଆମର ସବୁ ବିଭିନ୍ନଭିନ୍ନ ସବୁ କୁସଂସ୍କାର ଥିଲା ତ ଧୀରେ ଧୀରେ ମୋ ମନ ବି ପରିବର୍ତ୍ତନ ଆଣିଛି। ଏଇଗଲା ଆଉ।
ଆଚ୍ଛା।
ହୁଁ ଆମେ ଟିକେ ରାଜନୀତି ବିଜ୍ଞାନ ବାଲା ତ ନା ତ ବିନ୍ଦୁ
ରାଜନୀତି ବିଜ୍ଞାନ
ହିନ୍ଦୁ ହିନ୍ଦୁ ରାଜନୀତି ବିଜ୍ଞାନ ଯେ ଯୁକ୍ତ ତିନିରେ ଆମର ସବୁ ବିଭିନ୍ନ ବିଭିନ୍ନ ଆମର ଦାର୍ଶନିକ ମାନେ ଭିନ୍ନ ଭିନ୍ନ ସମୟରେ କଣ କଣ ମତ ଦେଇ ଥିଲେ ସେ ମତ ତାକୁ ପଢି ପଢି କଣ ଦୁନିଆର ସତ୍ୟତା ମିଥ ହଁ ସେଇଟା ତ।
ନାନା ମୁୁନିଙ୍କର ନାନା ମତ ସମସ୍ତେ ତୁମର ସମସ୍ତ ତମ କଥାକୁ ସମସ୍ତେ ସମସ୍ତେ ସମଥନ କରିବନି କି ଆଉ ଆଉ ସମସ୍ତଙ୍କ କଥାକୁ ବି ତୁମେ ସମର୍ଥନ କରିବନି। ତ ତୁମେ ଆଉ କିଏ କଣ କହିଲା ଭଳି ତୁମେ ନିଜେ କେମିତି ପରିବର୍ତ୍ତନ ହେଇଯାଉଛ।
ନାଇ ନା ମୁଁ ସେମାନଙ୍କ କଥାକୁ ନେଇକି ପରିବର୍ତ୍ତନ ଆଇନି
ଆଉ ତାହେଲେ?
ଛାଡ କଣ କହିବି।